ହଁ ହ୍ୟାଲୋ
ଆପଣଙ୍କୁ ମାନେ କଥା ଶୁଭୁଛି
କୁହନ୍ତୁ ଶୁଭୁଛିି ଜୟ ଜଗନ୍ନାଥ
ଆପଣ ଜୟ ଜଗନ୍ନାଥ ଆଉ ଜଗନ୍ନାଥ ଦେଶର ଲୋକ ତମେ ଆଉ ଜଗନ୍ନାଥ କୁ ପୁରା ଧରିଛ ଆଉ
ହଁ ଆଉ କୁହନ୍ତୁ କଣ ପାଇଁ ଫୋନ କରିଥିଲେ କୁହନ୍ତୁ
ଏବେ ଫ୍ରୀ ଆ
ହଁ ଅଛେ ଆଉ କ
ଆଚ୍ଛା ଆଉ ପିଲା ମାନେ ସବୁ ଘରକୁ ଆସିଲେଣି ନା କୁଆଡେ ବାହାରେ ଅଛନ୍ତି
ଯାଇଛନ୍ତି ଟିଉସନ ରୁ ସବୁ ଆସିନାହାନ୍ତି ଆସିବେ ଆଉ ଟାଇମ ହେଲାଣି ଆସିବେ ଏ ସବୁ ଆଉ
ଆଚ୍ଛା ଆଚଛା ଆଉ ଯୋଉ ଆଜି ତ ଏକାଦଶୀ ତମେ ର
ନା ମୁଁ ଏକାଦଶ କରେନି
ଏକାଦଶୀ କି ନା ଆ ତ ଗୁରୁବାର ଆଇଁଷ ହବନି ଏକାଦଶୀରେ ଆଇଁଷ ତ ଖାଆନ୍ତି ନ୍ତିନି ବୋଧେ
ଗୁରୁବାର ଏକାଦଶରେ ଆଇଁଷ କୋଉଠିବ ବା
ନା ଅନ୍ୟ ଦିନ ଧର ଏକାଦଶୀୋଉ ଦିନ ପଡିଲା ବୁଧବାର କି ରବିବାର କି ଶୁକ୍ ଗୁରୁବାରେ ଆଇଷ ଖାଅନ୍ତି ଆପଣ ଆଚ୍ଛା ଆଚ୍ଛା ଆଉ ତମ ପାଖରେ ଜଗନ୍ନାଥ ମନ୍ଦିର ଅଛି ନା କଣ ପା
ହଁ ଆମ ଏଇ ଘର ପାଖାପାଖି ଅଛି ହାପ୍ କିଲ ହାପ୍ କିଲୋମିଟର ତ ଟିକେ କମ ହବ ଆଉ
ଆପଣ ଯାଆନ୍ତି ସେଠିକି
ହଁ ପ୍ରାୟ ସମୟ ମୁଁ ଯାଏ ଆଉ ପ୍ରାୟ ସମୟ ଯାଏ ହଁ ଜଗନ୍ନାଥ ଅଛନ୍ତି ବିମଳା ମନ୍ଦିର ଅଛି ଲକ୍ଷ୍ମୀ ମନ୍ଦିର ଅଛି ମଙ୍ଗଳା ମନ୍ଦିର ଅଛି ହନୁମାନ ମନ୍ଦିର ଅଛି ଆଉ ଗଣେଶ ଅଛନ୍ତି ବିଶ୍ଵନାଥ ଶିବ ଠାକୁର ଅଛନ୍ତି ଆଉ ତା ଆଗରୁ ଅଛି ଆମର ମେଘେଶ୍ଵର ମନ୍ଦିର ଅଛି, ଆମ ଘର ପଛରେ ଭାସ୍କେଶ୍ଵର ମନ୍ଦିର ଅଛି, ଆଉ ଟିକେ ଆଗ ବ୍ରହ୍ମେଶ୍ଵର ମନ୍ଦିର ଅଛି, ଶିବ ମନ୍ଦିର ଏମିତି ସବୁ ମନ୍ଦିର ପାଖାପାଖି ଅ ଠିକ ମୁଁ ଯାଏ ଆଉ ଟାଇମ ସମୟ ଯେତେ ହୁଏ ଯାଏ ବେଳେ ବେଳେ ଆଉ ବୁଲି ବୁଲିକି ଆସେ ମନ୍ଦିର
ଆଚ୍ଛା ଆଚ୍ଛା ଆଉ ରାତିକି ରୋଷେଇବାସ
ଅଛି ହବ ହେଇନି ଆଉ
କଣ ଆଜି ରୋଷେଇ କରିବେ ଆପଣ?
ଆଜି ଜଳଖିଆ ହବ ଆଉ ପିଠା ହବ ଆଉ
ରାତିରେ ଆଉ ଭାତ ଖାଆନ୍ତିନି ନା କଣ?
ତ ପରେ ଥାଏନି ଆଉ
ଆଉ କେହି ଭାତ ଖାଆନ୍ତିନି ତମର
ହଁ ଅଲଗା ମାନେ ଖାଆନ୍ତି, ମୁଁ ଖାଏନି ଆଉ
ଆଚ୍ଛା ଆଚ୍ଛା ଆଉ ରାତିରେ ରୁଟି କରନ୍ତିନି?
ହଁ ପ୍ରାୟ ସମୟ ରୁଟି ହୁଏ ପିଠା ହୁଏ କେତେ ଉପମା କରିଦିଏ ସେ ମୁଡି ଦିଟା ଖାଇଦିଏ ଏମିତି ଆଉଆ ଆଉଉ କଣ କରିବି?
ଏ ଗରମ ଦିନେ ବି ରୋଷେଇ କରିବା ପାଇଁ ପଣ ଭାରି କଷ୍ଟ। କାରଣ ରୋଷେଇ ଘରେ ଯୋଉ ଗରମ ହଉଛି ମାନେ ଆପଣ ମାନେ ଝାଳରେ ଗାଧୋଇ ପଡୁଥିବେ।
କରିବାକୁ ତ ପଡିବ ଗାଧୋଇଲେଉ କଣ କରିବୁ। କରିବାକୁ ପଡିବ ଆଉ। ପୁରୁଷ ସେ କଣ ସେ କଥା କଣ ବୁଝିବେ, କହିବେ କଣ କରୁଛ? ତମେ ଘରେ କଣ କରୁଛ କିଛି କାମ ନାଇଁ। ସେ ଲୋକଙ୍କର କେତେ ଟିକେ ଟିକେ କାମ ସେ କଥା ସେ ବୁଝିବେ।
ଶୁଣନ୍ତୁ ତମେ ତମ କାମକୁ ଯେମିତି କଷ୍ଟ ବୋଲି ଭାବୁଛ ପୁ ପିଲାମାନେ ତାଙ୍କ କାମକୁ ବି ସେମିତି କଷ୍ଟ ସମସ୍ତେ କୁହନ୍ତି ଆମେ କଷ୍ଟ କାମ କରୁଛୁ ସିଏ କହିବେ ମୁଁ କଷ୍ଟ କାମ କରୁଛି କିନ୍ତୁ ପ୍ରକୃତରେ ବୁଝିଗଲା ସିଏ ତା କାମ ତମେ ତମ କାମ କଲା ବେଳକୁ କହ ନାଇଁ ନାଇଁ ତମର କଷ୍ଟ ଅଛି କି ତମେ କହିବ ନାଇଁ ତମ କାମ ଟା କଷ୍ଟ ଅଛି ତେଣୁ ସମସ୍ତେ କୁହନ୍ତି ଏଇଭଳିଆ କାରଣ ମାନେ ପରିଶ୍ରମ ଗୋଟେ ଜିନିଷ ହେଲା କଷ୍ଟ ଜିନିଷ ତେଣୁ ସମସ୍ତେ କଣ ଅଧିକ ପରିଶ୍ରମ କରାଯାଆନ୍ତି ଅଳ୍ପ କିଛି ପରିଶ୍ରମ କଲେ ସମସ୍ତଙ୍କୁ ଭଲ ଲାଗେ।
ହଁ ଏଥର ତ ଯୋଉ ଗରମ ଯେ ଗରମ ଏଥର ଯୋଉ ହାଡ ଫୁଟା ଗରମ ଏଥର ମଣିଷ ଜଳି ପୋଡି ଯାଉଛନ୍ତି ରହି ହଉନି ଘରେ
କଣ କରାଯିବ ଗରମ ତ ହଉଛି, ସେଇଭଳିଆ ଆଉ ଏଇ ଫ୍ୟାାନ ପବନ ଆଉ କାମ ଦଉନି। କାରଣ ଏଇ ସବୁ କୋଠା ବାଟି ସବୁଆଡେ ହେଇଗଲା, ପରେ ସବୁ କଂକ୍ରିଟ ହେଇଛି ପୁରା ଜଳୁଛିୁ ପୁରା। ଆଉ ପୁରା ମାନେ ଆଉ ସେଗୁଡାକ ଏତେ ଗରମ ହେଇଯାଉଛି, ଆଉ ଏ ଫ୍ୟାନ ପବନ କାମ ଦଉନି।
ହଁ ଆଉ ଗରମ ତ ପ୍ରବଳ ଆଉ ରହିଥୋଇ ହଉନି । ଆଉ ପଖାଳ ଆମର ପଖାଳ କରିଦଉ, ପ୍ରାୟ ସମୟ ପଖାଳ କରିଦେଇ ଭଜା ଭଜା ବ ବଡିଚୁରା ଶାଗ ଫାଗ ଏଇମିତି କରିକି ଖାଇଦୁ ତରକାରୀ ବେଶୀ ଆମର କରୁନି କି ଗରମ ଭାତ ଖାଇ ହଉନି ତ ଆଉ କରିବୁ କଣ ପଖାଳ ଖାଇଦଉଛିୁ ପ୍ରାୟ ସମୟ
ଆ ମୁଁ ତ ରାତିରେ ବି ଏବେ ଖରାଦିନେ ଏଇଟାରେ ପଖାଳ ଖାଏ। ରାତିରେ ମୁଁ ସବୁଦିନ ଗୋଟେ ଗାଧୋଉଛି, ଗରମ ହେଲେ ଗାଧୋଉଛି। ଅ ଯୋଉ ଦିନ ଅଧିକ ଗରମ ହେଲା ସେଦିନ ମୁଁ ଗାଧେଇବି, ଗାଧେଇକି ପଖାଳ ଭାତ ଖାଏ। ସେ ପଖାଳ ଭାତା ଆଳୁ ଭଜା ବଡି ଚୁରାଟେ ହେଲେ, ସେ ଆରାମ ରେ ଦିନ ଭାତ ଖାଇବ। ଗରମ ଭାତ ଖାଇବାକୁ ଇଛା ହୁଏନି କି ରୁଟି ପିଟା ପିଟା ଖାଇବାକୁ ଭଲ ଲାଗ ଇଚ୍ଛା ହୁଏନି।
ହପ ଭଲ ଲାଗିବନି ପଖରା ଦିଟା ଖାଇଦେଲେ ଶାନ୍ତି। ଟିକେ ପିଇ ଦେଇକି ପଖାଳ ଦିଟା ଖାଇଦେଲେ ନିଦ ତ କୋଉଠୁ ଆସିବ। ଆଉ ଟିକେ ଶାନ୍ତି ଲାଗେ ଜଳଖିଆ ଭଳିଆ ଖାଇଲେ ପାଗ ନୁହେଁ ଗରମ ହଉଛି। ପେଟ ପୁରିବନି ରୁଚିବନି ଏମିତି ଆଉ।
ତମେ କଣ ରାତିରେ ଗାଧାଅ ଗରମ ଅଧିକ ଗରମ ହେଲେ
ହଁ ପ୍ରାୟ ସମୟ ଗାଧେ ପଡେ ଆଉ ଥଣ୍ଡା ଲାଗେ ଟିକେ ଆଉ ଭଲ ଲାଗେ ଦେ ହାତ କୁଡି ଡି ହୁଏ ଝାଳୁ ହେଇକି ଗାଧେଇ ପଡେ ପ୍ରାୟ ସମୟରେ।
ମେନ କଥା ହଉଛି ଝାଳ ଦେହରୁ ବୁଏ। ଆଉ ଗରମ ଲାଗେ ତେଣୁ ଗାଧେଇ ପଇଲେ ଟିକେ ଦେହ ଟା ଫ୍ରି ଲାଗିବ ଶାନ୍ତି ଲାଗିବ। ଆଉ ଦୁଟା ଖାଇ ଦେଇେଇକି ଆରାମରେ ନିଦ ହବ। କାରଣ ଆକ୍ଚୁଆଲି ଦେଖୁନ ଯୋଉ ଭଳିଆ ଗରମ ହଉଛି ଯୋଉମାନେ ସବୁ ଏସି ସବୁ ଏସିି ଥଣ୍ଡା ରହୁଛନ୍ତି ସେମାନଙ୍କୁ ଟିକେ ଭଲ ଲାଗୁଥିବ। ଆଉ ଯୋଉ ମାନଙ୍କର ଏସି ଲଗେଇଛନ୍ତି ସେମାନଙ୍କ ଏସିରେ ଯୋଉ ଗରମ ପବନ ବାହାରୁଛି ସେ ସବୁ ଅନ୍ୟମାନଙ୍କ ରକୁ ଯାଉଛି ସେ ପବନ ତେଣୁ ଫ୍ୟାନ୍ ପବନ ଆଉ ଥଣ୍ଡା ଆସିବ କୁଆଡୁ ସେ ଗରମ ଲାଗୁଛି ଆଉ
ସେ ପବନ ଗୁଡାକ ଫ୍ୟାନ ଟାଣୁଛି ଆଉ କୋଉଠୁ ଆସିବ ଆଉ ଥଣ୍ଡା ଓହୋ।
ଆପଣଙ୍କର ଏସି ଲଗେଇନାହାନ୍ତି?
ନା ଆମର ଏସି ନାଇଁ। ଆମର ଷ୍ଟାଣ୍ଡ ଫାନ ଅଛି ସିଲ ଫନ୍ ଅଛି ଟେବୁଲ ଫାନ ଅଛି ଏସି ଆମର ନାହିଁ। ପିଲାମାନୋନ ଲଗେଇଛନ୍ତି ଆଣିବା ପାଇଁ ଆମ ଘର ଟା ଟିକେ ଅବାଜ୍ଞା ତ ଇକୁଲ ଘର ଭଳିଆ ଟିକେ ଦାଣ୍ଡି ଘର ଆଉ ସେଇଥିପାଇଁ ଏସି ଆଣିବାକୁ ରାଜି ହଉନୁ କାଇଁ ଗୋଟେ ରୁମ ହେନି ଆଉ ଦି ଜଣ ଗୋଟେ ରୁମ ଶୋଇବା। ଅସୁବିଧା। ଅଲଗ ଅଲଗାପ ଟାଇପ ର ଘର ଏଇଥିରେ ସବୁ କବାଟ ଝରକା ଦେଇ ଦେଇେଇକି ଡାଇନିଙ୍ଗ୍ ରେ। ବେଶୀ ଲଗେଇ ଦେଇେଇଥିଲି ସବୁ ଘରକୁ ପାଆନ୍ତା ଆମର ଟିକେ ଘର ଟା ଟିକେ ଅବାାକିୟା ଦାଣ୍ଡି ଘର ଆଉ କୋଉ ଘର କୋଉ ପବନ ଯାଇପାରିବନି ଗୋଟିଏ ଘର ରହିବ ସେଇଥିପାଇଁ ଆମେ ଟିକେ ଆଣିବାକୁ ପସନ୍ଦ କରୁନୁ।
ଆ ତମେ ତମେ ଯୋଉ ଘରେ ରହୁଛ ଗୋ ଗୋଟେ ରୁମରେ ତମେ କେତେ ଜଣ ଲୋକ ରହୁଛ କି
ହେଲେେ ଦି ଦି ଝିଅ ଅ ଅଛନ୍ତି ଆମେ ବାପା ମା ପୁଅ ଅଛି ଆଉ ଗୋଟେ ରୁମ ର କଣ ଜାଗା ହବ? ତଥାପି ଭାବୁଛୁ ଆର ବର୍ଷ ଆଡକୁ ନେଇ ଆସିବୁ ତଳ ଉପରେ ହେଇକି ଶୋଇ ପଡିବୁ ଏସି ଗୋଟେ ରୁମରେ ଲଗେଇକି ଆଉ
ତମେ ଯଦି ଷ୍ଟାଣ୍ଡ୍ ଫ୍ୟାନ ଲଗଉଛ ଫ୍ୟାନ୍ ବୁଲଉଥିବ ଯାହା ବି ହେଲେ ତିନିଟା ଫ୍ୟାନ୍ ବୁଲୁଥିବ। ତେଣୁ ଆଉ ଅଳ୍ପ କିଛି ପଇସା ଖର୍ଚ୍ଚ। ଖର୍ଚ ପଡିବ ଏସି ଟା ଭଲ ତ ଏସି ଟା କାଇହିଁ କଣ୍ଟିନ୍ୟୁ ଚଲେଇବ କି? ଦି ଘଣ୍ଟା କଣ ତିନି ଘଣ୍ଟା ଖଣ୍ଟା ଚଲେଇଦବ ଘର ବନ୍ଦ କରିଦବ ତାପରେ ଫ୍ୟନ୍ ଦେଇକି ଶୋଇବ।
କ ତଙ୍କର ସେ ଏମିତି ହୁଏ। ସେ ଭାବିଛି ଏଥର ତ ଗଲାଣି ବର୍ଷା ଦିନ ଆଇଲାଣି ଆଉ କିଛି କରିହବନି ଆର ବର୍ଷରୁ। ଦେଖିବା ସେଇ ଆଣିବା ଆଉ ଗୋଟେ ଆଉ ନ ଆଣିଲେ ରହିହବନି ଆମର ଗୋଟେ ଉପର ଘର। ସମସ୍ତଙ୍କର ଏସିି ଲଗେଇଦେଲେ ଆମ ଘରକୁ ସବୁ ତତଲା ପବନ ଟାଣୁଛି ଆଉ ଟାଣିଲା ମାନେ ଆହୁରି ଫାନ ଭବନ ତ ଥଣ୍ଡା ଲାଗ ଆାଗୁନି ଯା ହଉ ମନ ନ ବୁଝିବାକୁ ଦିଟା ଫ୍ୟାନ୍ ଲାଗୁଛି। ସେ ତତଲା ପବନ ଗୁଡା ଟାଣୁଛି ଆଉ କଣ କରିବୁ ଆଉ ତୋ ମନକୁ କହିହବ ଆମ କାହିଁକି ତସଲା ପବନ ହଉଛି ତ ଏସିି ଲଗୁଛ ତ କହିହବନି ଏ କଥା। ହେ, ଯାହା ବାଧେଇକି ରହୁଚି।ଆର ବର୍ଷକୁ ଆଣିବୁ ଗୁଟେ
ନା ମୁଁ କହୁଥିଲି କଣ କି? ମୁଁ ତୋମ କତିକି ଫୋନ୍ କରିଥିଲି ତାର କାରଣ ହଉଚି କଣ ମୁଁ ତୋମଠାରୁ ଯୋଉ ପଇସା ପାଞ୍ଚ ହଜାର ଟଙ୍କା ଧାର ଆଣିଥିଲି। ବୁଝିଲେ ଟିକେ ପଇସା ଟା ମୁଁ ଆପଣଙ୍କୁ କହିଥିଲି ଦବା ପାଇଁ ମୁଁ ଦେଇ ପାରୁନେଇ। ତେଣୁ ଟିକେ ଲେଟ୍ ହେଇଯାଉଚି। କି ମୁଁ କହିଲି କାଳେ ରାଗିିକି ମୋତେ କଥା ହଉନାହାନ୍ତି ବୋଧେ। ସେଇଥିପାଇଁ ତ ମୁଁ ଲଗେଇଲି। ଆକ୍ଚୁଲି ଅସୁବିଧା କଣ ହେଇଚି କି ଅଁ ପିଲାମାନେ ଟିକେ ବାହାରୁ ପଇସା ପଠେଇ ନାହାନ୍ତି। ଆଉ ପଠେଇଲେ ମୁଁ ଦେବି। ସେମାନଙ୍କର ଗୋଟେ କଣ ଟିକେ ଖର୍ଚ୍ଚ ବାଚ ଥିଲା। ଆଉ ତେଣୁ ସେ ପଠେଇ ନାହାନ୍ତି। ପଠେଇଲେ ମୁଁ ତୋମକୁ ଦେବି। ତା ମନ କଷ୍ଟ କରୁଚନ୍ତି କିଛି?
ନା ସେଥିପାଇଁ କିଛି କଷ୍ଟ ନାହିଁ। ଯ ଆପଣ ଯୋଉଦିନେ ଦେବେ ଦେବେ ଏତେ ବ୍ୟସ୍ତ ହେବେନି। ସେ ତାର ମନ ଦୁଃଖ ନାହିଁ ପିଲାମାନେ ରହିଛନ୍ତି ବାହାରେ ତାଙ୍କର ଖର୍ଚ୍ଚ କେତେ ତାଙ୍କ ସମୟ ସୁବିଧା ଦେଖିକି ତାଙ୍କ ଖର୍ଚ୍ଚର ବାହାର କରିକି ଆ ଦେବେ ଆଉ ଏତେ ବ୍ୟସ୍ତ ହେବେନି କି ପିଲାମାନଙ୍କୁ କହିବେନି ମୋର ଏବେ ଅରଜେଣ୍ଟ ଦରକାର ନାହିଁ ଦରକାର ହେଲେ ମୁଁ କହିବିନି କି ଆପଣଙ୍କୁ ନେଇଛନ୍ତି ଦେବେ ବୋଲି
ନା ଆମେ ଆମେ ଟିକେ ଅଭାବିକ ଲୋକ ତ ପଇସା ପତ୍ର ଟିକେ କାରଣ ଆମ ତମେ ତ କେବେ ଆମଠୁ ନିଅନି ଆମେ ତମଠୁ ଧାର ଉଧାର ଆଣୁଛୁ। ଆମେ ଯଦି ଠିକ ଟାଇମରେ ଫେରେଇଦେଲେ ପୁଣି ଆଉ ଥରେ ମାଗିଲେ ତମେ ଦବ। ଆଉ ମୁଁ ସେଇଥିପାଇଁ କି ଟିକେ ମୁଁ ଜଣେଇଲି ମୁଁ କହଲି ଆଉ ମୁଁ ଦଶ ପନ୍ଦର ଦିନ ପରେ ମୁଁ ଦେଖିବି ଏଇ ଯୋଉ ପହିଲା ବେଳକୁ ନହେଲେ ଦଶ ତାରିଖ ଭିତରେ ମୁଁ ଆପଣଙ୍କୁ ଦେବି ପଇସା। ଆପଣ ମନ କଷ୍ଟ କରିବେନି ସାର ଙ୍କୁ ଟିକେ ଜଣେଇଦେବେ।
ନାଇଁ ସେମିତି କଷ୍ଟ ନାହିଁ ଆପଣ ବ୍ୟସ୍ତ ହେବେନି ତମ ସୁବିଧା ଦେଖିକି ଆପଣ ଦେବେ ଜମା ବ୍ୟସ୍ତ ହୁଅନ୍ତୁନି। ଆଉ ନେଇଚନ୍ତି ଆଉ କଣ ଘୋଡେଇ ଦେବେ ନା କଣ ଦେବେ ହାଉଲେ ଅ ସୁବିଧା ସୁବିଧା ସମସ୍ତଙ୍କର ଅଛି ଆଉ ହୁଁ ମୁଁ କଣ କହୁଚି ତମେ ବ୍ୟସ୍ତ ହେଇକି ପୁରା ଇଏ ହେଇକି ଦିଅ ବୋଲି। ସେ କଥା ନାଇଁ
ହ ସମସ୍ତେ ତ ସମ୍ପର୍କ ସମସ୍ତଙ୍କ ସମ୍ପର୍କ ଭିତରେ ତମେ ସିନା ସେମିତି କହୁଚ କିନ୍ତୁ ମନ ଭିତରେ ଯଦି କଣ ଖରାପ ଭାବୁଥିବ ଯେ ଏ ପଇସା ଦେଉନାହାନ୍ତି ଦେଖିଲା ବେଳକୁ ଏମିତି କହୁଛନ୍ତି ଦେବୁ ଦେବୁ ବୋଲି ଏମିତି ଭାବୁଥିବ
ନା ନା ସେମିତି ଭାବୁନାହିଁ। ତମେ ଜମା ବ୍ୟସ୍ତ ହେବେନି ତମ ସୁବିଧା ଯୋଉଦିନ ହବ ଦେବେ ଦେବେ ନ ଲେ ନାଇଁ ପିଲାମାନଙ୍କୁ ବ୍ୟସ୍ତ କରିବେନି। ଏ ବାହାରେ ରହୁଛନ୍ତି ତାଙ୍କର କେତେ ଖର୍ଚ୍ଚ ଏଇ ରଜ ଟେ ଗଲା ଏ ବେ ତାଙ୍କ ପିଲା ମାନଙ୍କର ଖର୍ଚ୍ଚ ବାର୍ଚ ଥିବ ଆଉ ଦେବେ ସମୟ ସୁବିଧା ଦେଖିକି ଆଉ।
ଆଉ ଗାଁ ଆଡକୁ ଆସିଲେ ଆମ ଘର ଆଡେ ଟିକେ ବୁଲିବାକୁ ଆସିବି।
ହଉ ଯିବା ଦେଖିବା ଆଉ।
ଆଉ ରଜକୁ ତ ଆସିଥିଲେ ମୁଁ ଶୁଣିଲି।
ହଁ ମୁଁ ରଖୁଛି ଆଉ କେତେବେଳେ କରିବେ ଯିବି ଆଉ।
ହଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି।